ହାଲୋ ହଁ କଣ କରୁଛୁ?
ଏଠି ଛାତ ଉପରେ ବସିଛି।
ହୁଁ ଆଉ କଣ ଖାଇଛୁ?
ମୁଁ ଆ ଏ ଖାଇଥିଲି ଭାତ ଡାଲି ହେକା। ଭାତ ଡାଲି ଜୋଉ ଭଜା ଖାଇଥିଲି ଆଉ।
ହୁଁ ଆଉ ବୋଉ କଣ କରୁଛି?
ବୋଉ କୁଆଡେ ଯାଇଛନ୍ତି ଖୁଡିଙ୍କ ଘର ଠିକି ବୋଧେ ନା କଣ।
ଆଉ ଆଜି ବୁଲିଯିବୁନୁ କି?
ହୁଁ ଯିବି।
ଆଉ କଣ କରୁଛୁ?
ମୁଁ କହିଲି ଇଆଡ଼େ ଏଇ ଯୋଉ ଆଉ ଭାଉଜ ଏଇଠେ ନାହିଁ ଯେ ଏଠି ବସିଛିି ତ ଦେଖୁଚି ଗୁଡୁନା ଘର ଛାତ ଉପରକୁ ଆସିଛି ବସି ଆଜ୍ଞା।
ହୁଁ ହୁଁ।
ଆ ପିିଲାରା ଖେଳୁ ଯାହା ହୋଉଛନ୍ତି ଯେ ସେ କୁଆଡେ ଜି ଜ ଦା ଦାଣ୍ଡ ପଟୁ ବା ମାନେ ବାରିପଟକୁ ଗଲେ ଆସୁଛନ୍ତି ଏଇ ଯୋଉ ଲୋକରା ଦାଣ୍ଡ ପଟୁ ହେଇଥିପାଇଁ ଗୁଡ଼ୁ ନା ଘର ଛାତ ଉପରେ ଆସିଛି ଆଉ।
ହଁ।
ତ ନାଇ ଖେଳି ଯାଇନି ପଡିଆ ଆମର ଇଏ ହେଇଯାଇଚି ଯେ।
କଣ ହେଇଛି?
ଯ ମାଟି ଗୋଟେଇ ଦେଇଛନ୍ତିବବବବବ୍ବଭଃ ବବନନ
ହଁ ଇଆଡ଼େ କେମିତି ବର୍ଷା ହଉଚି ନା କଣ?
ବର୍ଷା ହେଉନି।
ହୁଁ ଆଜି ତ ଇଆଡେ ବର୍ଷା ଉଠେଇଛି ଆଉ।
ଉଠେଇ ଚି ଇଆଡେ ଉଠେଇ ଇଆଡେ।
ହଁ
ତୁ କଣ ଖାଇକି ଆ।
ମୁଁ ଖାଇଥିଲି ଭାତ ଖାଇଥିଲି ଦିପହରେ ଏବେ ଭାବୁଛି ପୁରୀ ତରକାରୀ କରିବି ଆଉ।
ପୁରୀ ତରକାରୀ କରି ଖାଇବୁ।
ହୁଁ ଏଟଚ ଅଟା ଚକଡି କରିସାରିଲିନି ତ କରିବି ଆଉ ପୁରୀ ଆଉ।
ହ ହଉ ଆଉ।
କରୁଛୁ।
ବସିଚି ପରା।
ଆଉ ପଢା ପଢି କିଛି ନାଇଁ ନା କଣ? ଖାଲି ବସୁଛୁ।
ପଢ଼ିବି।
ହୁଁ
ପଢିବି।
ହୁଁ ହୁ ଆଉ କଣ କରୁଛୁ? ବାହାରକୁ ଯାଇଛୁ ନା ଘରେ ଅଛୁ?
ହଁ
ତୁ ଜୋରସେ ଟିକେ କହ ଶୁଭୁନି ଭଏସ।
କଣ କହିଲ?
ହଁ ହେମିତି କ ଯୋର ସେ ଆବାଜ୍ କରେ ମୋତେ ଶୁଭୁନି ନା।
ଶୁଭୁନି ତତେ। ଏଇ ଯୋ ଏଇ ପାରା ରା ଯୋଉ ଧଳା ପାରା କଳା ପାରା ଏଠି ନାହାନ୍ତି କି? ମାନେ କାହିଁକି ନା ମୁଁ ହେଇ ଜାଗାକୁ ଅନେଇକି ଦେଖୁଛି।
ହୁଁ।
ହୁଁ।
ଆଉ ତୋର କଣ ବା କଅଳିଆ ପାଟି, ଯୁଆ ଆବାଜ୍ କରୁନୁ କଣ ପାଇଁ।
ନା ଜୋରସେ ତ ଧୀରେ ତ ହୋଉଛି ଜୋରସେ କଣ କହିବ ମୋ
କଣ ବଜାରକୁ ଯାଇନୁ?
କଣ?
ବଜାରକୁ ବୁଲି ଯାଇନୁ?
ନା ଯାଇନି ଯିବି।
ଓହୋ ଆଉ କୋଉଠି ଆଉ କୋଉଠି ବୁଲୁଛୁ?
ଦାଣ୍ଡରେ ବୁଲୁଛି ଏ ଖେଳ ସନ୍ଧ୍ୟା ବଳେ ଖାଲି ଖେଳି ଯାଉଛି ସେତିକି ଆଉ। ରାତି ଯୋଉ ଏ ତେ ତ ଖେଳ ହଉନି ଆଉ ରାତିରେ ଖାଲି ମନ୍ଦିର ଠୁ ନୁହଁ କି?
ହୁଁ।
ଖାଲି କ୍ରିକେଟ ଖେଳ ହୋଉଛି ହେତିକି ଆଉ।
ଆଉ ମନ୍ଦିରରେ ହେଠି ଉ ହୋଉଥିବ ଆଉ ନାଇକି?
ହଁ ଏରେ ସୀତା ବିିବାହ ନାଇଁ ଯେ ସମସ୍ତେ ଡାକିଥାନ୍ତି ତ ଯିବାକୁ ପଡିବ ଆଉ।
ଓହୋ ଆଉ କିଏ କରିଛନ୍ତି ମୋତି?
ଉଁ
ମୂର୍ତ୍ତି କିଏ କରିଛନ୍ତି?
ମୂର୍ତ୍ତି
ହଁ।
ମୂର୍ତ୍ତି କଣ ହବ ମ?
ଆଉ କେମିତି କଣ ଆଉ କେମିତି ପୂଜା ହବ।
ଏଟା ମୁଁ ଜାଣିନି ସୀତା ବିବାହ କେମିତି କଣ ହବ ବଲେ ଖାଲି
ସୀତା ବିବାହ ବୋଲେ ବା ବାହାଘର ଜାନୁ କେମିତି ମ ଆଜି ବାହାଘର ନା କାଲି ବାହାଘରେ?
ଆଜି ଆମ ଆଡେ କରିସନ୍ତି, କାଲି କି ଆଜି କଣ କରୁଛନ୍ତି?
ଆଜି ତାହେଲେ ଓ ହୋ।
ହଁ।
ହଉ ଆଉ କେତେବେଲେ ପୁ ଯିବୁ?
ଆଉ ଯିବି ଆଉ ଟିକେ ବେଲେ ଛଅ ଟା ଆସିକି ତୁ କଣ ଖାଇଚୁ ଦିଦି ଆଉ କଣ। ଦିଦି କଣ ଖାଇଛି?
ଦିଦିର ମୋର ଭାତ ଖାଇଥିଲୁ ଆଉ ଏବେ ତ ପୁରୀ ତରକାରୀ କରିବୁ ଯେ ଯାଉଚି ଯେନୁ ର ହଁ ଅଟା ବେଲି ଚିଲି ମୁଁ ଯାଉ ଯିବି ଆଉ କରିବି ରୋଷେଇ ଆଉ।
ହଁ। ଆଉ ବ, ତତେ ଇଏ ଖୋଜୁଥିଲା ପୁଅ।
ପୁଅ କଣ କହିଲା?
ନାଁଏ ଆସିଥିଲା କହିଲା ଟିକି କାଇଁ?
ଏଁ ହେଁ
ହଁ।
ହୁଁ କୁଆଡେ ଆସିଥିଲା ଘରୁକୁ?
ହଁ।
ଖୋଜୁଛି ମତେ?
ହଁ।
ଆଉ ଝିଅ ଆସୁନି?
ଝିଅ ଆସିଥିଲା ଝିଅ ସେ ଆସିଥିଲା ଯେ ସେ ଏକାଥରେ ମାନେ କଣ କୋଉ ମସଲା କିଣିବା ପାଇଁ ଆସିଥିଲା ଯେ ସେ ତାପରେ ସେଇଟା କଣ କହିଲୁ ମାନେ ସେ କିଣିକି ଥୋଇ ଦେଇେଇକି ଯାଇଛି ସେଠି ଜଣ ଘରକୁ ଯାଇଛି। ସେ ଯାଇଚି, ହଁ ହଁ ସେ ଥୋଇ ଦେଇକି ଯାଇଛି ତାର
ଆମ ବହି ଲାଗୁନି ତ ଖାତା ଖାତା
ଆଁ?
ମୋ ବହି ଖାତା ଲାଗୁନି ତ ଝିଅ?
ନାଇଁ ନାଇଁ। ଆରେ ସେ ଥୋଇ ଦେଇକି ଯାଇଛି ଯେ ପୁଅକୁ ଦେଇଦେଇଥିଲା ପୁଅକୁ ମସଲା ଟା ଯେ ପୁଅ ଗୋଟେ ବାଲିରେ ପକେଇ ଦେଇକି ଯାଇଛି। ଦେ ଗଲ
ଘରକୁ ଯାଇଛି, ଆସୁଛି ପୁଅ କେତେ ଥର ଆସୁଛି?
ଏ ଆସୁନି ବେଶି ଥର ଦିଥର ଏମତି ଆସୁଚି। ଆଜି ଆସ ଥିଲା।
ହୁଁ। ଆ କୋଉଠିକି ଆସୁଛନ୍ତି? ପୂଜା କୋଠି ଶଶୁ କୋଠି?
ହଁ ନାଇଁ ତାର ବାହାଘର ବୁଝିନଥିଲୁ ଆଉ। ଭାଇ ଆସୁଥିଲା ଭାଇ ଆସୁଥିଲା?
ହଁ କାହ୍ନା ଆସିଥିଲା?
ହଁ।
ହୁଁ। ଆଉ କେତେବେଳେ ସାରିଲୁ?
ସରିଗଲା। ଶା ଶାଡେ ଗୋଟେ ଭିତରେ ସରିଗଲା।
ହୁଁ। ହଁ ଆଉ କଣ ଦାଣ୍ଡବଟେ ତ କିଏ ଗୁଡ଼ୁନା ଆସିଲାଣି?
ଗୁଡୁନା ଆସିିଗଲାଣି, ସେ କ୍ଲିନିକ୍ ରୁ ତାର।
ହୁଁ। ଆ ବିଭୁ ଫୋନ କରୁଛି ନାଇଁ।
ହଁ ସେ ତାର ଯାଇଛି ତା ଡିଉଟିରେ।
ଉଁ କେତେବେଲେ ଆସିବ?
ସେ ଆ ଆସିଲା ଆସିକି ସାଢେ ନଅଟା ତ ଆଉ। ଗୁଡୁନା ଗୁଡୁନା ସାଢ଼େ ନଅଟା ରେ ସେ ସାଢେ ନଅଟାରେ।
ଆଉ ସେ କଣ ଗାଁରେ ଅଛି ନା, କୋଉଠି ଅଛି ଭୁବନେଶ୍ ନା କୋଉଠି ଅଛି ମଁ?
କିଏ ବିିଭୁ?
ହଁ ବିଭୁ।
ବିଭୁ ଅଛି, ଗାଁରେ ଅଛି ତ।
ହୁଁ। ଆଉ ତୋ ସାଙ୍ଗ ବିଦାନ ଆସୁନି।
ବିଦାନ ବିଦାନା ଆସିଥିଲା ପରଦିନ ଯୋଉ, ମାଉସୀଘରକୁ ଯଉ ଯାଇନଥିଲି କି।
ହଁ।
ଆସିଥିଲା ଆଉ।
ହୁଁ। ମାଉସୀ ଘରକୁ ଯାଇଥିଲୁ। ମାଉସୀ ଦେହ ଭଲ ଅଛି?
ହୁଁ।
ହୁଁ। ଆଉ ପୂଜା ଦିଦି ଘରକୁ ଯାଇଥିଲୁ?
ହଁ।
ହୁଁ। ଆଉ କଣ ଖାଇଲୁ ହେଟି?
ହେଣ୍ଡେ ଜଳ ଖିଆ ଖାଇଲି। ପୋଡ଼। ଆଉ ଆଉ କଣ ହାଣ୍ଡା ଥଣ୍ଡା ପିଇଲି ଆଉ। ଆଉ ମାଉସି ଘରଟିକେ, ଉଁ?
ଭାଇ ଥିଲେ?
ନାଁ।
ହୁଁ ହୁଁ। ଆଉ ପୂଜା ଦିଦି କଣ କରୁଥିଲେ?
ପୂଜା ଦିଦି ବସ୍ତିଥିଲେ। ବାହାରେ ଠିଆ ହେଇଥିଲା।
ହୁଁ।
ହୁଁ।
ଆଉ କେତେବେଳେ ଘରକୁ ଆସିଲୁ? ହୁଁ।
ଘରୁ ଆସିଲି ରାତିରେ ପରା ସାତଟା ଆସିକି।
ସାତଟା ଆସିଲୁ। କେତେଟା ଗଲୁ କେତେଟା ଆସିଲୁ ଆଉ।
ଗଲି ଏଇ ଚାରଟାରେ। ମେଘ ଉ ନ ଠେଇଥିଲା, ମେଘ ଉଠେଇଥିଲା, ମେଘ ରୋଡରେ ପକେଇଲା ଠିଆ ହେଇଗଲି ମୁଁ। ତାପରେ ତାପରେ ଯୋଉ ଏଇଟା ଡେ ଲେଟ୍ ହେଲା ତାପରେ ଆସିଲେ ରାତିରେ ଆଉ।
ହୁଁ ଆସିଲେ କଣ ଖାଇଲୁ?
ଆଁ
ଆସିଲା ବେଳେ କଣ ଖାଇଲୁ? ଘରକୁ
ଆସିଲା ବେଳେ ଘରେ କଣ ଖାଇଛି ମୋର ମନେପଡୁନି।
ହୁଁ।
କ ଅଣ୍ଡା ଖାଇଦେବି ଭାତ ଖାଇଦେ
ହୁଁ ଆଉ ଘରକୁ କେତେବେଳେ ଆସୁଛୁ?
କାଁ ବୋଇଲ?
କହିଲେ ଘରକୁ କେତେବେଳେ ଆସୁଛୁ?
ରାତିରେ
ହୁଁ
ରାତିରେ ଘରକୁ କେତରେ ଘରକୁ ଏଇ ସାଢ଼େ ନଅଟା ଦଶଟା
ହୁଁ ମୁଁ ତ ଶୁଣୁଛି ଏଗାରଟା ବାରଟାରେ ଆସୁଛୁ ସାଢେ ନଅଟା କେମିତି ଆସିଯୁ?
ଆରେ ଏଗାରଟା ବେଳକୁ ବା ବାହାରେ ବସିଯାନ୍ତି ନା ଘରେ କହିଦେଇକି ନାଉ।
ହୁଁ ହୁଁ ଆଉ ବୋଉ ତ ଏକୁଟିଆ ଅଛି ତୁ କେମିତି ବାହାରେ ବୁଲୁଚୁ ମ
ବୋର୍ଡ ଅଛି କି ମୁଁ?
ଆଉ ମୋନି ବୋଉ ଏ ବସୁନାହାନ୍ତି?
ହଁ ସେ ବସୁଛନ୍ତି ବା ସେ ବସୁଛନ୍ତି ସାଢେ ନଅଟା ଦଶ ତା ସଙ୍ଗେ ସେ ଅଛନ୍ତି।
ହୁଁ ହୁଁ ଆହୁରି ଆଉ ଯେ ଯୋଉ କଣ କି ନାନୀ
ନାଇଁ ସେ ନାହାନ୍ତି ସେ ନାହାନ୍ତି। ହଁ। ହଁ ଯୋଉ ଯା ଆମର କାଲି ଠାକୁର ହବ ଆଜି ଯୋଉ ଠାକୁର ଗଲେ। ଲାଇଟ୍ ସବୁଆଡେ ଲଗେଇ ଦେଇଛନ୍ତି ଯେ ନୂଆ ହେଇଟାଇ
ହୁଁ ଗାଁରେ ଲଗେଇ ଦେଇଛନ୍ତି ବଢିଆ ଦିଶୁଥିବ ତ?
ହୁଁ।
ଆବ ଦୋଳି ଲେଟ୍ କଣ ଖେଳା ହେଲେ କଣ ହେଇଛି।
ଦୋଳିରେ ତ କଣ ଅଣ୍ଟା ଭଲା ଝୁଲେଇ ଖେଳିଛନ୍ତି ଲୋ ଝିଅ।
ହୁଁ ଆ କିଏ କରିଛି?
ଏ ଏଇଟା
ଛୋଟ ଛୋଟ ପିଲାମାନେ ଖେଳୁଥିବେ ଆଉ।
ହୁଁ।
ଏମିତି ଖେଳରେ ରୋଡ ତ ହେଇଯାଇଛି।
ରୋଡ ନୁହେଁ ଆର ରୋଡ ତତେ କହିବି ଦେଖିବ ଆସିଲେ ଆର ପଟକୁ। ମାନେ ଚପା ରାଉଟ୍ ଯେମିତି କରାହେଇଛି।
ଅଉ ରଖୁଛି
ହଁ।